ଲେ ଓ ହାଲୋ ହଁ ଶୁବୁଜି।
ହୁଁ।
ଆଉ କଣ କରୁଚ।
ସୋଇଚି।
ଆଉ ତମଆଡେକେ ବର୍ଷା ହଉଚି।
ହୁଁ।
ହୁଁ ହଁ ହଉ। ଆଉ କଣ ଖାଇଥିଲୁ?
ମୁଁ ଖାଇଥିଲି ଭାତ, ତରକାରୀ।
ହୁଁ।
ହୁଁ।
ମୁଁ ତତେ ଆଜି। ତତେ ମୋବାଇଲ ବିଷୟରେ ମୋବାଇଲ ବିଷୟରେ କହୁଛି ମାନେ ମୋବାଇଲ ର ଉପକାର କଣ ଅପକାର କଣ ହେଲା।
ହଁ।
ମାନ ତୁ କଣ ଭାବୁଛୁ ମୋବାଇଲ ରେ ଆମର ମାନେ ଉପକାର ନା ଅପକାର।
ଉପକାର ବି ଅପକାର ବି
ହଁ ମୁଁ। ମୋବାଇଲ ମାନେ କଣ ଉପକାର ଅଛି। ଉପକାର ବି ଅ ମାନେ ଯୋଉ ଜିନିଷ ହଉ ସବୁ ଜିନିଷ ମଣିଷ। ମଣିଷ ବି କାହିଁ ନ ହଉ ସମସ୍ତଙ୍କର କିଛି ଭଲ ଗୁଣ ଅଛି ଖରାପ ଗୁଣ ବି ଅଛି।
ଖରାପ ଗୁଣ ବି ଅଛା ହଁ।
ମୋବାଇଲ ଦ୍ୱାରା ମୋବାଇଲ ଦ୍ୱାରା। କଣ ଆଗେ ଆଗେ ମାନେ କଣ ସବୁ ଚିଠିରେ କଥା ହଉଥିଲା ଆଗେ କଣ ମୋବାଇଲ ଥିଲା କି?
ହଁ
ହଁ ମାନେ ଗାଁରେ ମାନେ କିଏ ଗୋଟେ ମରିଗଲେ ସେିଏ କଣ କରୁ ସେଠି ଲେଖି ପଠଉଥିଲେ ସିଏ ପହଞ୍ଚୁ ପହଞ୍ଚୁ କେତେ ଦିନ? ସାତ ଆଠ ଦିନ ଲାଗିଯାଉଥିଲା। ଡେରି ଜାଣିୁଥିଲେ ନା ନାଇଁ।
ହଁ।
ଏବେ କଣ ଏବେ ସାଙ୍ଗେ ସାଙ୍ଗେ ଏ ମାନେ ଯୋଉ କଥା ବି ହଉ ଦେହ ଖରାପ ହଉ ମରିବା କଥା ହଉ ବାହାଘର ହଉ, ଯୋଉ ବି କଥା ହଉ ମାନେ କଣ ସାଙ୍ଗେ ସାଙ୍ଗେ ଫୋନ କରିଦବା ଜଣେଇଦେଲ।
ହଁ ଏଇଟା ଜଲଦି ହଉଛି ନା।
ହଁ ସେତେବେଳେ କଣ ସେତେବେଳେ ଲୋକ ସବୁ ଡେରିରେ ଜାଣନ୍ତି। ଥିଲେ ହଁ। ଚିଠି ଦଵାରା ଜାଣିୁଥିଲେ ନା ସେତେବେଳେ ଡେରି ହଉଥିଲା ସାଙ୍ଗେ ସାଙ୍ଗେ ହଁ ହଁ ଆଉ। ଆଉ ଗୋଟେ ମାନେ କଣ ମାନେ ଛୋଟ ଛୁଆ ମାନେ ଛୋଟ। ଛୁଆ ଟୁ ଲଗେଇକି ବୟସ୍କ ଲୋକ ଯାଏ ଏବେ ସମସ୍ତଙ୍କ ହାତରେ ମୋବାଇଲ ଫୋନ ନାଇ ନାଇଁ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଛୁଆ ବର୍ଷକର ବର୍ଷ ବର୍ଷକର ବି ନ ହଉ ସାତ ଆଠ ମାସରେ ଛୁଆକୁ ବି ମୋବାଇଲ ଧରସୁ ନା ନାଇଁ ଏଇଟା କିନ୍ତୁ ଖରାପ କଣ ମାନେ ଖାଇଲେ ଛୁଆ ନଷ୍ଟ ହେଇଲେ ନ ବସିଲେ ମା ମାନେ କଣ କୁନ୍ତି ଫୋନ ଧରଇ ଦଉଛନ୍ତି ଏଇଟା କଣ ଠିକ?
ହୁଁ ନା।
ହଁ ମାନେ ଏତେ ଛୋଟ ଛୁଆ ନା ଛୋଟ ବେଳୁ ଫୋନ୍ ଧୋଇିଲଲେ କଣ ହବ ଆଖି ହିଁ ଖରାପ
ଆଖି ଖରାପ ହବ। ଲାଇଟ ଲାଇଟ ଫୋନ୍ ଲାଇଟ ଟା ଆଖି ଉପ ହଁ।
ହଁ ମା ମାନେ କଣ ଭାବନ୍ତି, ମୋ ଛୁଆ ଖାଉନହିଁ ହଁ ଫୋନ୍ ଦେଖିଲେ ମୋ ଛୁଆ ଖାଉଛି। ହଁ ଫୋନ୍ ଧରେଇଦେବି ଛୁଆ ଖାଇବ ଆଉ। କିନ୍ତୁ ଛୁଆ ଜାଣୁଛି କି ଛୁଆ କଣ ଖାଉଛି। ଆଞା। ସି ଜାଣିଛି ମୁଁ ଖାଉଛି ସେ ଜାଣିଛି ମୁ ଏଇ ଏଟା ଖାଇଲି ସେଟା ଖାଇଲି। ସିଏ ଫୋନ ଦେଖିଲା ମା ତାର ଖୁଆଇଦେଲା। ହଁ ଏଇଟା ଗୋଟେ ଖରାପ ଗୁଣ।
ହୁଁ।
ହ ଯେ ଭଲ ଅଛି ଖରାପ ଅଛି। ଆ ଗକାଳରେ ସେମିତି ଫୋନ ନଥିଲା। କି ସବୁ ଚିଠି ଦ୍ଵାରା କାମ ହଉଥିଲା। କିନ୍ତୁ ଏବେ କଣ ସାଙ୍ଗେ ସାଙ୍ଗେ ଫୋନ ହେଇଯାଉଛି। ଆଉ ବି ଆମେ ମାନେ କୋଉଠି ଏବେ ମାନେ କଣ ଫୋନ ଆସିଲା ଯେହେତୁ। ସବୁ ମାନେ ନୂଆ ନୂଆ ସବୁ ଆପ୍ ବି ବାହାରିଲ ନା। ମାନେ ଆମେ ଗୋଟେ ଜାଗାକୁ ଯିବା ଉଚି ଚାହୁଁଚେ ଆଗେ କଣ ପଚାରି ପଚାରି ଯିବାକୁ ପଡୁଥିଲା। ଏବେ ଆମକୁ ଆ ପଚାରିବାକୁ ପଡୁଛି କି। ହଁ ଗୁଗଲ ମ୍ୟାପ ଅଛି ଆମେ ସର୍ଚ୍ଚ ମାରିଦେଲେ। ସିଏ ଆମକୁ ଡିରେକ୍ସନ ଦେଖେଇ ଦେେଲା। ଏତିକ କିଲୋମିଟର ଏତିକି ମାନେ ଏତିକି ଟାଇମ ଲାଗିବ ପହଞ୍ଚିବାକୁ ସବୁ କିଛି କହିଦଉଛି। ମାନେ କେତେ ଟାଇମ ରେ କେତେ କେତେ ମେଣ୍ଟ୍ ଲାଗିବ କେତେ କିଲୋମିଟର ସବୁ। ଆଉ
କୋଉଥିରେ ଗଲେ ହଁ କୋଉଥିରେ ଗଲେ କେତେ ଟାଇମ ଲାଗିବ। ବସ ରେ ବାଇକ ରେ ସେମତି ବି ହଁ।
ହଁ ଆଉ ବ୍ୟାଙ୍କସ୍ ବ୍ୟାଙ୍କିଙ୍ଗ କାମ ବି ଆମେ କରିପାରୁଛେ। ମାନେ ଟ୍ରାଞ୍ଜାକ୍ସନ ମାନେ ଫୋନ ପେ ଭଲ। ଆମେ ଆଗେ କଣ ପଇସା ଉଠଉଥିଲେ ବ୍ୟାଙ୍କ କୁ ଯାଇକିଣା ପଇସା ଉଠାଉଉଥିଲେ। କାହାକୁ ଦିଆଦୁଇ କରୁଥିଲେ। ଏବେ କଣ? ସାଙ୍ଗେ ସାଙ୍ଗେ ତୋର ଫୋନ୍ ପେ ଅଛି ତ ଦେ। ଫୋନ ପେ କରିଦେ। ସାଙ୍ଗେ ସାଙ୍ଗେ ପଇସା ଗଲା। ହଁ ଆଉ। ଆଉ ପୁଣି ୟୁଟ୍ୟୁବ ମାନେ ଆମକୁ କିଛି ଜିନିଷ ଆସୁନି। ତର ଏଇ ରୋଷେଇ ଆମକୁ ରେସିପି ଟା ଆସୁନି ଆମେ କଣ କରୁଛେ।
ଫୋନ ୟୁଟ୍ୟୁବରେ ସର୍ଚ୍ଚ କରିଦଉଛେ ସେ ପୁରା ରେସିପି ସହ ସବୁ ଦେଖେଇ ଦଉଛି।
ହଁ ୟୁଟ୍ୟୁବ ରୁ ଦେଖିଲେ ଫୁଣି ଇ- ମାନେ ସିଲେଇ ହଉ ଆମକୁ କିଛି ଜିନିଷ ଆସୁନେଇ।
ସବୁ ତ ଫୋନରେ ଆ- କୋଶ୍ଚିନ୍ ଆନ୍ସର। ବହିର ଯେତଲ ପ୍ରଶ୍ନ। ଯାହା ଏ ଆଇ ବି ଆସିଗଲା। ଯାହା କୋଶ୍ଚିନର ସବୁ ଆନ୍ସର ବି ଦେଇ ଦଉଛି। କି?
ହଁ ଏବେ ସବୁ କିଛି ଆମେ ଜାଣିପାରୁଛେ ସହଜରେ।
ହୁଁ ପିଲାମାନଙ୍କ ପାଠ ପଢିବା ବି ସହ-ସହଜସୁବିଧା ହଉଛି।
ଲକଡାଉନ ରେ ଲୋକ ସବୁ କଣ ବାହାରକୁ କାମକୁ ଯାଇପାରିଲେ? ସେ ସବୁ କଣ ୱାର୍କ ଫ୍ରମ ହୋମ କଲେ ନା ନାଇଁ? ହଁ। ଘରେ ବସି ବସି ମାନେ ରୋଜଗାର କଲେ। ସେଇଟା ବି ଗୋଟେ ପ୍ଲସ ପଏଣ୍ଟ। ହଁ। ପଣିଏଁ- ଯେହେତୁ ଅ ଲକ୍ଡାଉନ ହେଲା ପିଲା ସବୁ ଯାଇପାରିଲେ କି କ୍ଲାସ କରିଆକୁ କଲେଜ ହଉ ସ୍କୁଲ ହଉ ଯାଇପାରିଲେ କି?
ନାଇଁ।
ନା ସେମାନେ ସବୁ କଣ କଲେ ଅନଲାଇନ କ୍ଲାସ କଲେ।
ହମ୍ ଅନଲାଇନ୍ କ୍ଲାସ ହେଲା। ଅନଲାଇନ୍ ଏଗଜାମ ବି ଅନଲାଇନ୍ ହଉଥିଲା।
କଣ କଲା ଗଭମେଣ୍ଟ କହିଲା ଛୁଆ ପାଠ ପଢ଼ିପରୁନାହାନ୍ତି ସେମାନେ କଣ ଅନଲାଇନ କ୍ଲାସ କଲେ କିଛି ପାଠ ପଢି ପାରିବେ ହେଲେ ଛୁଆ କଣ କଲେ। ସେମାନେ କ୍ଲାସ ଜଏନ୍ କରିଦଉଛନ୍ ଏୟାଡୁ ତାକୁ ମିନିମାଇଜ କରିକି ନା ତା ରିଲସ ଦେଖିଲେ ୟୁଟୁବ ଭିଡିଓ ଖାଲି ଦେଖିଲେ ନ ହେଲେ ଗେମ୍ ହେଲେ। ଏସବୁ କଣ ଏ ସବୁ ଅପକାର ହେଲା ଆମର। ପୁଣି ବେଶୀ ଟାଇମ୍ ଫୋନ୍ ୟୁସ୍ କହିଲେ ଆଖି ବି ଖରାପ ହଉଛି ମୁଣ୍ଡ ବି ବିନ୍ଧା ହଉଛି! ହଁ ମୁଣ୍ଡ ବିନ୍ଧା ହଉଛି ନା ନାଇଁ? ଶରୀର ଦୁର୍ବ ଦୁର୍ବଳ ହେଇଯାଉଛି ଆଉ ବହୁତ ମାନେ ଯୁବପିଢି ବି ନଷ୍ଟ ହଉଛନ୍ତି ନା ନାଇଁ ସେ ତାଙ୍କର ରିସ ଦେଖିବାରେ ବ୍ୟସ୍ତ ହେଲେ ରିଲ୍ସ ଦେଖିଲେ ନା ମେ ଟାଇମ ନଷ୍ଟ କଲେ, ହୁଁ ଆଉ। ଆହୁରି ଇଏ ହେଲା କି ମାନେ ମାନେ ପୋଲିସ ମାନ ଯୋଉ ମାନେ ଫୋନ ଫୁନ୍ ଚୋରି ହେଲେ,
ହଁ।
ସେ କେମିତି ଜାଣୁଛନ୍ତି ସେ ନମ୍ବର ଟ୍ରାକ୍ କଲେ ସାଙ୍ଗ ସେ ଜାଣିଥିଲେ। ମ ବହୁତ ଇଛା ହଁ ଉପକାର ଅଛି ଅପକାର ବି ଅଛି ହଁ। ହଁ ଆମେ। ଆମେ ଯଦି ଉପକାରରେ ଦେଖିବା ଆମେ ଯଦି ଭଲ କାମକୁ ଦେଖିବା ଖରାକୁ ଆମେ ଛାଡିକିନା ତମେ ଭଲ ପାଇବା ନା।
ହୁଁ।
ଆମେ ଯଦି ଖରାପ ଆମେ ବସିକିନା ଦିନ ରାତି ଫୋନ୍‌ ଦେଖିବା କାହାର କ୍ଷତି ହେବ ଆମର କ୍ଷତି ହବ ନା ଯେତିକି ଦେଖିବା ଦେଖିବା ନା। ହୁଁ ଆହୁରି ବି ତାପରେ ପୁଣି ଲକଡାଉନ ଟାଇମରେ କାନ ସବୁ ଲୋକ କଣ ଘରେ ବସଥିଲେ ଲୋକ ସବୁ ଘରେ ବସିଲେ କଣ କଲେ ପ୍ରାୟ ସବୁ କଣ ବ୍ଲଗ୍ ବ୍ଲଗ ବନେଇଲେ ନା ନାଇଁ।
ହଁ ସେଥିରେ ବି ପଇସା ଇନକମ କଲେ ସବୁ ହଁ ଇନକମ କଲେ ଏମତି
ନିଜେ ନିଜେ ହଁ ପୁଣି ଆମେ କଣ ଏବେ ଆମେ ଚାଲିକି ଯିବାକୁ ପଡୁଥିଲା ହଁ ହଁ ଯଉ ଯଉ ଝିଅ ମାର ତ ଦଶ ମିନିଟ ରେବି ହଁ। ଆ୍ ଆମକୁ ଯିବାକୁ ପଡୁଥିଲା ଚାଲି ଚାଲି ଧାଇଁକି ଯା ପରିବା ନେଇକି ଆ ଆସ ଏବେ କଣ ଯିବାକୁ ବି ପଡୁନାହିଁ। ସାଙ୍ଗେ ସାଙ୍ଗେ ଅର୍ଡର କରିଦେଲେ ଘରେ, ପରିବା ହଉ, ସଉଦା ବି ହଉ, ଆଉ ଡ୍ରେସ୍ ଆଉ ଖାଦ୍ୟ ବି ମାନେ ଯୋଉ ମାନଙ୍କୁ ତମେ ଚାହିଁବ ଅର୍ଡର କରି ପାରିବ, ସେମାନେ ଆଣି ସାଙ୍ଗ୍ ତମଅ-ଅ ଯୋଉ ଲୋକେସନରେ ଥାଉ ତମକୁ ସେଠି ପହଞ୍ଚେଇ ଦଉଛି।
ହଁ ଅଁ।
ହଁ ଆଉ କାଲକୁୁଲେଟର୍ କାଲ୍ କୁଲେଟରରେ ମାନେ ଆଗେ କଣ ଲୋକ୍ ମାନେ ସବୁ ହା ମାନେ ଲେଖି ଲେଖି ହିସାବ କରୁଥିଲେ ନା ନାଇଁ?
ହୁଁଉଁ-ଉଁ-ଉଁ ଏବେ ଖାଲି ଟାଇପ୍ କରିଦେଲେ ସଇଲା।
ହଁ ଏବେ କଣ କାଲକୁଲେଟରରେ ମାରିଦେଲେ ଏତିକି ଗଲେ ପ୍ଲସ୍ କରିଦେଲେ ସଇଲା।
ହୁଁ।
ହୁଁ, ବହୁତ କିଛି ଅଛି ଉପକାର ମାନେ ତମେ ଜାଇଁଲେ ହେଲା।
ହଁଅ-ଅ।
ହୁଁଉଁ-ଉଁ, ଆହୁରି ବେଶୀ ଟାଇମ୍ ଦେଖିବା ଭଲ ନୁହଁ ମୁଣ୍ଡ ବିନ୍ଧିବ।
ହୁଁ ତା ଲାଇଟଟା ଆଖି ଲା
ହଁ ଏନି ଟାଇମ୍ ଦେଖିଲେ ସିନା ଲାଇଟଟା ପଡିକି ରହିବ। ଆମେ ଯଦି କମ୍ ଦେଖିବା କାହିଁକି ଆମ ସ୍ୱାସ୍ଥ୍ୟ ଖରାପ ହବ। କଅଁ
ହୁଁ।
ପୁଣି ଏସ୍ ଏମ୍ ଏସ୍ ଦ୍ଵାରା ମାନେ କାହାକୁ ଯଦି ଆମେ କଲ୍ କରିପାରୁ ତାକୁ ଏସ ଏମ ଏସ୍ ପଠେଇକିନା ଆମେ ମେସେଜରେ ବି କଥା ହେଇ ପାରୁଛେ। ହୁଁ। ଆଉ ଆମର ଯେମିତି ଜଣେ ଜଣେ ତ ମାନେ ଫୋନରେ ନିଜେ ନିଜେ ରୋଜଗାର ବି କରୁଛନ୍ତି।
ହୁଁ।
ହଁ।
ଏବେ ଫୋନ ନହେଲେ କିଛି କାମ କରିହଉନି ଫୋନ୍ ଟା ଆଗ ଏବେ ଏ ଏଇ ଦୁନିଆରେ ଫୋନ୍ ଟା ଆ କହିଗଲାଣି ଫୋନ୍ ଥିଲେ ଯୋଉ ଯାହା ଯ ଯୋଉ କାମ ହଉ ସାଙ୍ଗେ ସାଙ୍ଗେ କରି ହଉଛି।
ହଁ ଆମର ଯେହେତୁ ମୋବାଇଲ ରେ ଆମ ଜୀବନର ଏକ ଅଂଶ ହେଇଗଲାଣି ତେଣୁ ଆମେ ଏହାକୁ ଏବେ ଆଉ ମାନେ ମାନେ ମାନେ ଦୂରେଇ ପାରି ରଖିପାରିବାନି। ମାନେ ଆମେ ଯାହାବି ହଉ ମାନେ ଫୋନ୍ ଇଉଜ ନଗଲେ ରହିପାରିବେନି। ସବୁ କାମ ଫୋନ୍ ଦ୍ଵାରା ହେଲା ନା। ହଁ ଏମିତି କଲେ କ ହଉ ପଇସା ଟ୍ରାଞ୍ଜାକ୍ସନ ହଉ ମ୍ୟାପ ହଉ ୟୁଟ୍ୟୁବରେ କିଛି ଶିଖଉ ଯଦି ଆମର କିଛି ୱାର୍ଡ ଆସୁନାହିଁ ଆମେ କଣ କରୁଛେ ଗୁଗୁଲ ଯାଉଛେ। ୟାର ମିନିଂ ଓଡିଆ ହଉ ହିନ୍ଦୀରେ ହଉ ଟ୍ରାନ୍ସଲେସନ କରିଦଉଛେ ସବୁ ଜାଣିଛୁ ଆମେ। ହଁ।
ଏବେ ଏ ଆଇ ଯଉ ଏବେ ଚାର୍ଟ ଜିପିଟି ଯୋଉ ଭାରୀଛି। ଓଡିଆରେ ମାଇଲେ ବି ଓଡିଆରେ ସବୁ ପ୍ରଶ୍ନ ଉତ୍ତର ସହ ପୁରା ଆନ୍ସର ପଳେଇ ଆସୁଛି ଓଡିଆରେ ବି ଆସି ଯାଉଛି। ଆଗେ ତ ଆସନଥିଲା ଓଡିଆରେ ଏ - ତ ଓଡିଆ ସହ ବି ଆସୁଛି ଓଡିଆ ଇଂଲିଶ ଯୋଉ ୱାର୍ଡ ମାରଦବ ସେଇ ୱାର୍ଡ ଆସ ଆସିବ।
ତାଙ୍କ ପାଠ ପଢିବେ ନା ପୁଣି ଇଣ୍ଟରନେଟରେ ସାହାଯ୍ୟ ମାନେ ଆମ ଘରେ ଅବଶ୍ୟ ନୂଆ ନୂଆ ବିଷୟ ଶି ଖି ପାରୁଚ ମାନେ ଯୋଉରା କ୍ଲାସ ନ ହେଇ ପାରୁଚେ ଆମେ ତାକୁ କଣ ୟୁଟ୍ୟୁବରେ ମାରିକି ଆଗୁଆ ବି ମାନେ କ୍ଲାସ କରିପାରୁଚେ ହଁ। ଯୋଗାଯୋଗ ବି ଆମ କାହା ସହ ଦୂରରେ ଥିବା ବନ୍ଧୁର କଣ ଆମ ଆମେ ମାନେ ଇଣ୍ଡିଆ ଭି ସେଥିରେ କଣ ଆମେରିକ ଥିଲେ ବି ଆମେ ଚାହିଁଲେ କଲ୍ କରି ତାଙ୍କ ସହ କଥା ହେଇପାରୁଚେ।
ହୁଁ।
କୌଣସି ସମୟରେ ହୋଉ ଫୁଣି ଭିଡିଓ କଲ୍ ରେ ବି ଆମେ ଯଦି ଯାଇପାରୁନେ ଗୋଟେ ଜାଗାକୁ ଆମରି କିଏ ରେଲେଟିଭ ଯେ ଆମେ କଣ କରୁଚେ ଭିଡିଓ କଲ୍ ରେ ଆମେ ଦେଖିପାରୁଚେ ଧର ଆମେ ଏଇଠୁ ପୁରି ଯାଇପାରୁନେ ଯଦି ଆମରି ରିଲେଟି ଯାଇଛି ଆମେ କଣ କରୁଛେ ଭିଡୁଅ କଲାରେ ଦେଖୁଛେ ନା ନାଇଁ।
ହଁ।
ହଁ ସବୁ କିଛି ହେଇପାରୁଛି ଫୋନ ଦ୍ଵାରା ଫୋନ ଆଉ ଫୋନ ଦ୍ଵାରା ରହିହବନି ଫୋନ
ହୁଁ।
ସମୟ ତ ନଷ୍ଟ ହଉଛି କିନ୍ତୁ କଣ କରରେ ମାନେ ଯଦି ଭଲ କାମରେ ମାନେ ତମେ କାମ କରୁଛଲେ ସମୟ ତ ହଁ ନଷ୍ଟ ହଉଛି ଯଦି ତମେ ବସିକି ଦିନେଖ ରିଲସ ଦେଖିବ ୟୁଟ୍ୟୁବ ରେ ଭିଡିଓ ଦେଖିବ ତ ସମୟ ନଷ୍ଟ ହବ ନା।
ହଁ।
ହଁ। ହଁ କଥା ହେଇକି ଭଲ ଲାଗିଲା ଆଉ ବୁଝି ବୁଝିପାରଲୁ ତ?
ହଁ।
ବୁଝି ପାଇଲୁ ତ। ମୁଁ କହିଲି ବୁଝିପଲୁ ତ। ଫୋନ ଉପକାର ଅପକାର। ହଉ ହଉ। ହଉ ହଉ ଫ୍ରି ହେଲେ କଲ କରିବୁ ଆଉ। ହଁ ରଖ। ଆ ଜ୍ଞ।
ହଁ।
ହଁ।